ହ୍ୟାଲୋ।
ଆଜ୍ଞା ନମସ୍କାର।
ହ୍ୟାଲୋ ହଁ ହଁ ନ ନମସ୍କାର। ଆଉ ହ ହଁ ହଁ ହଁ ସେମିତି ଭଲ ଅଛି ଆଜି ତ ଶୀତଳ ଷଷ୍ଠୀ। ଉଁ ଶିବ ପାର୍ବତୀଙ୍କର ବିବାହ ଆଜି ତାଙ୍କର ବି ପୂଜା ଟିକେ ଅଧିକା ସମୟ ଟିକେ ଲାଗିଲା ପୂଜା କରୁଥିଲି।
ଆଜ୍ଞା। ଓହୋ।
ହଁ ହଁ। ଆଜି ତାଙ୍କର ବି
ଟିକେ ବେଶୀ ଦେବି।
ହଁ ଯାଇଚି ସମ୍ବଲ ହଁ ସମ୍ବଲପୁର ଯାଇଚି। ସମ୍ବଲପୁରରେ ଯେତେବେଳେ ଥିଲି ମୁଁ ସମ୍ବଲପୁର ପୁରୁ ରେ ଥିଲି ଯେତେବେଳେ ଶୀତଳ ଷଷ୍ଠୀ ଶିବ ବିବାହ ତା ତାଙ୍କର ଇଏକୁ ଭୋରୁ ଯାଇଁକିରି ଲାଇନ ରେ ଠିଆ ହେଇକି ଦେଖିବାକୁ ପଡ଼େ ଆଉ। ତାଙ୍କ ପ୍ରୋସେସନରେ ଯାଆନ୍ତି ବାବା ମା ଦୁଇ ଜଣ ଯାକ ଯାଆନ୍ତି। ହୁଁ ଦେଖିଚି। ବହୁତୁ ଗ
ଆଚ୍ଛା ବିବାହ ପାଇଁ ଯାଆନ୍ତି। ବିବାହ, ଓହୋ ସେଇଠି ଟିକେ ଫେମସ୍ ସେଇଟା। ସମ୍ବଲପୁର ରେ ବହୁତୁ ପ୍ରସିଦ୍ଧ ନା ସେ।
ପ୍ରସିଦ୍ଧ ହଁ ହଁ। ହେଠି ବହୁତୁ ମହା ଆଡ଼ମ୍ବରରେ ହୁଏ। ଆଉ ଗହଳି ବି ପ୍ରବଳ ହୁଏ। ନାଇଁ ନାଇଁ ନାଇଁ ନା, ଆମ ନିଜ ଘର ନା ଆମେ ଚାକିରି କରିଥିଲୁ। ଆମ ମିଷ୍ଟର ଯିଏ ଚାକିରି କରିଥିଲି ତ ସେଠି। ଆଉ ସେଠି ଥିଲୁ ଯେତେବେଳେ, ଆଉ ଶିବ ବିବାହ ହେରିକା ସବୁ ଦେ ଦେଖିଚୁ। ହୀରାକୁଦ ରେ ଆମେ ଥିଲୁ ଯେତେବେଳେ। ହଁ। ହଁ ହୀରାକୁଦୁ ଡ୍ୟାମ ରେ ଥିଲେ। ମିଷ୍ଟର ଥିଲେ ଜବ୍ କରିଥିଲେ।
ଆଚ୍ଛା। ସମ୍ବଲପୁରରେ କଣ ସବୁ ବୁଲିବା ଜାଗା ଅଛି?
ସମ୍ବଲପୁରୀରେ ହଉଚି ଇଏ ମୁ ସମଲେଶ୍ୱରୀ ମାଙ୍କର ଅଛି। ଆଉ ହୁମା ଧୁମା ଆଉ ଘଣ୍ଟେଶ୍ଵରୀ ଆଉ ଡ୍ୟାମ୍ ତ ଆଉ। ଆଉ ନେହୁରୁ ବୁ ହଉଚି ଇନ୍ଦିରା ପାର୍କ ନେହୁରୁ ହଁ ନେହୁରୁ ବଙ୍ଗଳା ଅଛି। ନେହୁରୁ ବଙ୍ଗଳା ଟା ଏ ଏଠି ଅଛି, ନେହୁରୁ ପାର୍କ ଇନ୍ଦିରା ପାର୍କ ଗୋଟେ ଅଛି। ଆଉ ତାପରେ ତାଙ୍କର ସେ ପାର୍କଟା ଦି ପଟେ ଦୁଇ ସାଇଡ୍ ରେ ଡ୍ୟାମ ରେ ଏପଟ ଆଉ ସେପଟ ଦୁଇଟାରେ ଦିଟା ପାର୍କ ଅଛି।
ଆଜ୍ଞା ମ୍ୟାଡାମ। ମୁଁ ଯଦି ଯି ନାଇଁ ନାଇଁ ମୁଁ ଯାଇନି। ମୁଁ ଯଦି ଯିବାକୁ ଚାହିଁବି କୋଉଠି ଯାଇକି ରହିଲେ ମତେ ବୁଲିବା ପାଇଁ ସୁବିଧା ହବ?
ସୁ ଆ ଆପଣ ଗଲେ ସମ୍ବଲପୁର ଆଗ ଯିବେ। ସମ୍ବଲପୁରୁ ଟ୍ରେନରେ ଏଇଠୁ ବାହାରିବେ, ଆମର ଯୋଉ ଥିଲି, ବଲାଙ୍ଗୀର ଇଣ୍ଟରସିଟି। ବଲ୍ ଭୁବନେଶ୍ୱର ରୁ ବାହାରିବେ ନାଇ ଭୁବନେଶ୍ୱର ରୁ। ଭୁବନେଶ୍ୱରରୁ ପୁରୀରୁ ସେ ଆସୁଚି, ବଲାଙ୍ଗୀର ଇଣ୍ଟରସିଟି। ପୁରୀ ବଲାଙ୍ଗୀର ଇଣ୍ଟରସିଟି।
ଆଜ୍ଞା।
ହଁ ସେଇ ବସ୍ ରେ ସେଇ ଟ୍ରେନ୍ ରେ ବସିବେ। ସେ ଟ୍ରେନ୍ ରେ ବସି ପହଞ୍ଚିଗଲେ ଆପଣ, ଗୋଟେ ଅଛି ଗୋ ଗୋଟଏ ସାଢ଼େ ଗୋଟା ବେଳେ। ଏବେ ଟ୍ରେନ୍ କଣ ସବୁ ରୁଟ୍ ଚେଞ୍ଜ ଟାଇମ୍ ଚେଞ୍ଜ ହେଲାଣି ମୁଁ କହିପାରିବିନି। ମୁଁ ପାଞ୍ଚ ଛଅ ବର୍ଷ ହେଲାଣି ଛାଡ଼ି ସାରିଲିଣି। ହେଲେ ଆଗରୁ ଯେତେବେଳେ ଥିଲା ଗୋ ଗୋଟାବେଳେ ବି ଯାଇପାରିବ ଟ୍ରେନ୍। ଆଉ କେତେବେଳେ ଚାରିଟା ପାଞ୍ଚଟା ସାଢ଼େ ପାଞ୍ଚଟା ବେଳେ ଗୋଟ ଦେଇଯିବ ଆଉ ରାତି ଦଶଟା ସାଢ଼େ ଦଶଟା ବେଳେ ପହଞ୍ଚିବ। ହ ପାଞ୍ଚାଢେ ପାଞ୍ଚା ବେଳେ ଗଲେ ସେଠି ରହିଲେ ଲଜରେ ଆଉ ଆଉ କୋଉଠି ରହିପାରିବ ଆଉ।
ଆଜ୍ଞା ନାଇଁ କୋଉ ଜାଗାରେ ରହିଲେ ସୁବିଧା ହବ ସମ୍ବଲପୁରର କୋଉ ଏରିଆ? ଜାଣିଚନ୍ତି? ଆଜ୍ଞା ହଁ ମୁଁ ସେଇଆ ପଚାରିଲି କୋଉ ମାନେ କୋଉ ଜାଗାରେ ରହିଲେ ସବୁ ଜାଗା ବୁଲିବାକୁ ସୁବିଧା ହେଇପାରିବ ସମଲେଶ୍ୱରୀ ମନ୍ଦିର ପାଖେ?
ମନ୍ଦିର ପାଖରେ ଏଠି ଲଜ୍ ସୁବିଧା ସେଉଠୁ ତମେ ଟ୍ରାଭେଲ୍ କି ଯାହା ଗାଡ଼ିର ବନ୍ଦବସ୍ତ କରିବ କିମ୍ବା ଲ ଆଜିବି ସେବନ୍ଦୋବସ୍ତବି କରିଦଉଚି ଆଉ ସେବନ୍ଦୋବସ୍ତ କରିଦେଲେ ତମେ ପୁରା ଆଉ ସବୁଆଡ଼େ ସେ ଗୋଟିଏ ଦିନବି କଭର୍ କରିଦବ।
ଗୋଟେ ଦିନରେ ହେଇଯିବ?
ହୁମାଧମାବି ସେଇ ଗୋ ଅଁ ପାଖାପାଖି ଚାଳିଶି ପଚାଶ କିଲୋମିଟର୍ ହବ ସମ୍ବଲପୁରଠାରୁ ଆଉ ଘଟେଶଵରୀ ମଧ୍ୟ କୋଡ଼ିଏ ତିରିଶି କିଲୋମିଟର୍ ହବ ଆଉ ଗୋଟିଏ ଦିନ ସ ସକାଳୁ ବୋହରୁ ସମଲେଶ୍ୱରୀ ମାଙ୍କୁ ଦର୍ଶନ କରି ତାପରେ ଟ୍ରାଭେଲ୍ କରିକି ପଳେଇବେ ଏଇଠିକି ଉଁ ହୁମାଧୁମାଁ ପଳେଇଲେ ସମଲ ଖାଇବା ବ୍ୟବସ୍ଥା ଏଠି ସମଲେଶ୍ଵରୀ ମାଆଙ୍କ ପାଖରେବି ଉଁ ଅଛି ଖାଇବାର ଭୋଗ ହଁ ଭୋଗର ବନ୍ଦୋବସ୍ତ ଅଛି। ସେଇଟା ପର୍ ପ୍ଲେଟ ଯେମିତି ପ ପର୍ ପ୍ଲେଟ୍ ଶହେଟଙ୍କା ନେଉଚନ୍ତି ଏବେ ଟିକେ ତା ରେଟ୍ ବଢ଼ିିଜିବଣି ଶହେ କୋଡ଼ିଏ ଖଣ୍ଡେ ହେଇଯିବଣି ସେଇ ସାଧା ଭାତ ଡାଲମା ଖଟା କ୍ଷୀରି ଏମିତି ଆଉ ନର୍ମାଲ ଗୋଟେ ମିକ୍ସ ଭେଜ ଏମିତି ଦିଅନ୍ତି ଆଉ ତାଙ୍କର ସେ ଏଥିମଧ୍ୟବି ଯେମିତି ଆମ ଆସିମ ଜଗନ୍ନାଥ ମନ୍ଦିର ଏଠି ଭୁବନେଶ୍ୱର ହେଉଚି ସେ ସେଠି ସେଇ ଟାଇପ୍ରବି ଟିକେଟ୍ ଟୋକନ୍ ସିଷ୍ଟମ୍ କରୁଚନ୍ତି।
ଓ ଟୋକନ୍ ନେଇକି ଯାଇକି ପ୍ଲେଟ୍ ଧରିକି ଆଣିକି ଖାଇବେ?
ଟୋକନ୍ ନେଇଯିବେ ତାଙ୍କର ସେ ସେଇ ଅନୁସାରେ ସେମାନେ ପ୍ରିପାର୍ କରିବେ ତେଣୁ ଆପଣ ଟୋକନ୍ ସି କରିଦେଲେ ସମଲେଶ୍ଵରୀ ମାଙ୍କୁ ଦର୍ଶନ କରିବେ ଦର୍ଶନ କରିକିରି ପୁରା ପଳେଇ ହୁମା ଧୁମା ତିରିଶି ଚାଳିଶି କିଲୋମିଟର୍ ଦୂର ହୁମା ମାଧୁରେବି ସେଠିବି ଭଙ୍କା ମନ୍ଦିର ତାଙ୍କୁ କୁହାଯାଏ ଶିବ ମନ୍ଦିର ସେ ଶିବ ମନ୍ଦି ର ଶିବ ମନ୍ଦିର ବଙ୍କା ମନ୍ଦିରମ ସେଟା
ଆଚ୍ଛା।
ଉଁ ପ୍ରଥମରୁ ହିଁ ତାଙ୍କର ତିଆରିଟେ ସେବଙ୍କା ଭଳିଆ ହେଇଚି।
ବଙ୍କା ଭଳିଆ ଅଛି ସେଇଟା କଣ ମହାନଦୀ କୂଳରେ ପରା?
କୂଳରେ ତାପରେ ସେଠି ଯଉ କୁରୁମ ମାଛ ସେଠି ତା ତାଙ୍କୁ କଟା ମାନେ ତାଙ୍କୁ ଧରନ୍ତିନି ସେଇଟା ଖାଲି ପ୍ରଦର୍ଶିନୀ ଭଳିଆ ରହିଚି ଲୋକମାନେ ଯାଆନ୍ତି ତାଙ୍କୁ ଖାଦ୍ୟ ଦିଅନ୍ତି ମାଛ ବହୁତ ଦେଖନ୍ତି। ବହୁତ୍ ବଡ଼ ବଡ଼ ମାଛ ସବୁ ଅଛି ସେମହାନଦୀ କୂଳରେକି ହଁ। ହୁଁ।
ଓହୋ ସମ୍ବଲପୁରରେ ଥିଲେ ଆପଣ ସମ୍ବଲପୁରୀ ପାଠ ଶାଢ଼ୀ କିଣିଚନ୍ତି? ସେଆମର ଫେମସନା ସେଇଟା?
ଆଜ୍ଞା କଁ କହିଲେ?
ସମ୍ବଲପୁରରେ ଥିଲେନା ଆମର ପ୍ରସିଦ୍ଧ ସମ୍ବଲପୁରୀ ପାଠ ଶାଢୀ
ହଁ ସମ୍ବଲପୁରି। ହଁ ହଁ ସେଇଟା ତ ଆଗ ମୁମୁଖ୍ୟ ଆଉ।
କେତେ କଣ ଆରମ୍ଭ ତାର ପ ପଇସା?
ଆରମ୍ଭ ପାଟ ତ ବିଭିନ୍ନ ପ୍ରକାର ରହୁଚି ସାତ ଆଠ ହଜାରେ ଦଶ ହଜାରେ ପନ୍ଦର ହଜାରେ। ତୋପଚିଶି ପଇଁତିରିଶି ଚାଳିଶି ପର୍ଯ୍ୟନ୍ତ ପଳେଇଲାଣି। ଟିସୁ ପାଟ ଗୁଡ଼ାକ ଚାଳିଶି ହେଇଗଲାଣି। ହଁ ହଁ। ଆଉ ନର୍ମାଲ୍ ପାଟ ଯୋଉ ଆମ ସମ୍ବଲପୁରୀ ପାଟ ଯୋଉ ସେଗୁଡା ପାଖାପାଖି ହେଇଯାଉଚି ପଚି ପଚିଶି ତିରିଶି ପାଖାପାଖି ହୋଉଚି ଆଉ।
ଓହୋ ଆପଣ କେତେ ପ୍ରକାର କିଣିଚନ୍ତି? କିଛି ଭେରାଇଟି କିଣିଚନ୍ତି?
ଅଁ ମୁଁ ଖଣ୍ଡୁଆ ପାଟ କିଣିଚି। ମାଣିଆ ବାନ୍ଧି ପାଟ। ଏମିତି ତିନି ଚାରି ପ୍ରକାର ଆଉ।
କୋଉଟା ସବୁଠୁ ଭଲ ରହୁଚି। ନା ସମ ସବୁ ଟାଇପ
ସବୁ ସବୁ ସବୁଟା। ଭଲ ଅଛି କାହିଁକିନା ମୁଁ ବେଶୀ ଟିକିଏ ପ୍ରିଫର୍ କରେ ଯୋଉ ଇଏକୁ। ପସନ୍ଦ କରେ କଟନ ଶାଢ଼ୀ। କଟନ ଶାଢୀରେବି ଆଠ ଦଶ ହଜାରେ ଟ ଜାଗାରେ ବି କମ ତଳକୁ ନାହିଁ।
ଆଜ୍ଞା।
କଟନ୍ ଶାଢି ଟା କଣ ହୋଉ ନା ପାଟ ଟା କଣ ହୋଉଚି ନା ଡ୍ରାଏ ସବୁବେଳେ କରିବାକୁ ପଡ଼ିବ। ଆଉ ତମେ ଥରେ ଗୋଟାଏ ଫଙ୍କସନ୍ ପିନ୍ଧିଦେଲ ସରିଗଲା। ଆଉ ଯୋଉ କୋଉ କୋଉ ଫଙ୍କସନ୍ ହେଲେ ତୁମେ ତାକୁ ବ୍ୟବହାର କରିପାରିବ? ଫଙ୍କସନ୍ ଫଙ୍କସନ୍ ଗଲେ ଟିକିଏ ଭଲ ଲାଗେ। ଆଉ ଏ କଟନ୍ ଶାଢୀ କଣ ଅଛି ନଅ ଦଶ ହଜାର ଟଙ୍କା କଟନଶାଢୀ ତମେ ଯେକୌଣସି ଜୁଆଡେ ଯାଇପାରିବ ପିନ୍ଧିକିରି।
ହଁଁ ସେଇଟା ତ ଠିକ୍। କଥା ବୁଲିବା ପାଇଁ ଯାଆନ୍ତୁ କି ବାହାଘର ହୋଉ ଯୁଆଡେ ବି ହେଲେ ପିନ୍ଧିିପାରିବେ। ଆଜ୍ଞା।
ଏଓ। ତୋବାହାଘର ବ୍ରତଘର କି ଅନ୍ୟାନ୍ୟ ଯେଉଁ ଫଙ୍କସନ୍ ହୋଉଚି ସେଥିରେ ପାଟ ଟିକିଏ ଦରକାର ହୋଉଚି। ଖଣ୍ଡେ ଦି ଖଣ୍ଡ ହେଲେ ଚଳିଯିବ। ହେଲେ କଟନ୍ ଶାଢ଼ୀ ଗୁଡ଼ାକ ସବୁଆଡେ ତମେ ଯାଇପାରିବ ଜଣିଙ୍ଗ ବି କଲ କଟନ୍ ଶାଢୀ ପିନ୍ଧିକି ଯାଇପାରିବ। ମନ୍ଦିର ବି ଯାଇପାରିବ। ଅନ୍ୟାନ୍ୟ ସବୁ ଆଡକୁ ଯିବାକୁ ସମସ୍ତଙ୍କ ରୁଚି ତ ଅଲଗା ମୋ ରୁଚି ମୁଁ କଟନ ଉପରେ ବେଶୀ ପ ପସନ୍ଦ କରେ। ହଁ ଇ ସାତ ଆଠ ହଜାରେ ଟଙ୍କାରେ ବି କଟନ ଶାଢ଼ୀ ମଧ୍ୟ ବି ପୁରା ପାଟ ଭଳିଆବି ଦେଖାଯାଉଚି।
ଆଚ୍ଛା ଆଚ୍ଛା।
ହୁଁ ହୁଁ ହୁଁ।
ଯାହା ହୋଉ ଭଲ ସଜେଷ୍ଟ କଲେ ମତେ ମୁଁ ବି ଯଦି ଯିବି କେବେ ବୁଲିକି ଆସିବି କି କିଣିବି।
ହୁଁ ହୁଁ ହୁଁ।
ଆଜ୍ଞା ଆଉ ଆଜି ରୋଷେଇ କଣ କରିବେ?
ରୋଷେଇ ତ କଣ କରିବି ସେ ଅଲଗାପ ଚିନ୍ତା କରିନି ଏବେ ତ କାମ ଠା ଠାକୁରଙ୍କ ଭୋଗ ପୂଜା ସାରିକିରି ଆପଣଙ୍କ ଫୋନ୍ ଆସିଲା ଫୋନ୍ ଧରିଲି ଆଉ।
ଆ ଖାଇନି କିଛି ଟିଫିନ୍ ଖାଇନି ଖାଇବି ଆଉ ନାଇଁ ଏ ଖାଇନି। ଆଜି ନାଇଁ ଷଷ୍ଠୀ ଲାଗି ଏ ଘରେ ଟିକିଏ ପୂଜାପୁଜି ଟିକିଏ କଲି ଟିକିଏ ଲେଟ୍ ହେଇଗଲା ଆଉ।
ଆଚ୍ଛା ଆଚ୍ଛା ମିଷ୍ଟର ପଳେଇଲେଣି?
ଅଁ ନାଇଁ ନାଇଁ ମି ମିଷ୍ଟର ନାହାନ୍ତି।
ଓ।
ହୁଁ।
ଆ ଭୁବନେଶ୍ୱରରେ କୁଆଡ଼େ ବୁଲାବୁଲି କଲେଣି ନା କରିନାହାନ୍ତି କିଛି?
କି ରଜ ସମୟରେ ଯାହା ଟିକେ ବୁଲାବୁଲି କଲୁ ଏସବୁ। ଓ ସହିଦନଗର ଆଉ ହଁ ଏପଟେ ରାମ ମନ୍ଦିର ପଛପଟେ ସେପଟେ ଗୋଟେ ପଡ଼ିଥିଲା। ଦୋଳି ଫୋଳି ସବୁ ହଁ ରଜ ମହୋତ୍ସବ ତାପରେ ଏଠି ଗ୍ରିନ୍ ଚିଲ୍ଲୀ ପାଖରେ ରଜ ମହୋତ୍ସବ ପଡ଼ିଥିଲା।
ଆଚ୍ଛା ଗ୍ରୀନ୍ ଚିଲ୍ଲୀ କୋଉଠି କହିଲେ ମା
ଅଁ ସେଇଟା ନାଇଁ ନାଇଁ ନା ମାଷ୍ଟକ୍ୟାଣ୍ଟିନି ନୁହଁ ଏପଟେରେ ଆମର ରେଲୱେ ମାର୍କେଟ। ଆଦିମାତା ଆଦିମାତା ମଞ୍ଚେଶ୍ଵର ରେଲୱେ ମାର୍କଟ ଗ୍ରୀନ୍ ଚିଲ୍ଲି ସିଟି। ସେଠି ବି ଭ ବହୁତୁ ବଡ଼ ଫେମସରେ ବି ବହୁତ୍ କରାହୋଉଚି।
ଆଜ୍ଞା‌।
ଡ୍ୟାନ୍ସ ଫ୍ୟାନ୍ସ ସେ ସବୁ ସବୁ କରିଥିଲେ ମାନେ ଫଙ୍ଗସନ୍ ଦି ତିନ ଦି ତିନି ଦିନି। ତିନ ଦିନ ଲାଗି ଯାଇଥିଲୁ ହଁ।
ଯାଇଥିଲେ ତାହଲେ ପୁରୀ ଯାଇଚନ୍ତି କେବେ ଆମ ହଁ ମୋର ବି ରଜରେ ମ ଏଇଠି ପାତ୍ରପଡ଼ାରେ ପଡିଥିଲା ରଜ ମହୋତ୍ସବ। ସେଠିକି ଯାଇଥିଲି ଧଉଳିରେ ହଉଥିଲା ରଜ ମହୋତ୍ସବ ଯାଇଥିଲି ଉ ବୁଲାବୁଲି କରି କି ଦି ଦିନ ପୁରା ରଜରେ ବୁଲା ହେଇଚି ସେଠି ଦୋଳି ର ଦୋଳି ବହୁତ୍ ପ୍ରକାର ଦୋଳି ପଡିଥିଲା ଦୋକାନ ବଜାର। ପୋଡ଼ପିଠା ରଜ ପାନ ଅଁ ଦୋଳି ଖେଳିବା। ଅଁ ହଁ ବହୁତ୍ ଭଲରେ ଗଲା ରଜ।
ହଁ ହଁ ଆ ତ ଯାହାହେ ଭଲରେ ଯିବା ସେ ତ ଟିକେ ଗରମ ହେଲା ଟିକେ ଭଲ ଲାଗିଲାନି।
ଗରମ ବହୁତ୍ ହଉଥୁଲା ଆ
ଆଜି ଟିକେ ଗୁଳୁ ଆଜି ଟିକେ ପୁ ପାଗ ଟା ଟିକେ କୋହଲିଆ ଧରିଛି ପୁରା ନିଃଶବ୍ଦ ପୁରା ହେଇଯାଇଛି ପାଗଟା। ମାନେ ଖରା ନାହିଁ ଆଉ।
ଖରା ନାହିଁ ବେଶି।
ହୁଁ ହୁଁ।
ଆଜ୍ଞା ମ୍ୟାଡ଼ାମ୍।
ହଁ ହଉ ହଉ।
ଆଉ ଆ
ହଁ ମୁଁ ଯାଉଛି ଟିଫିନ୍ ଖାଇବି ଆଉ ର
ଆଜ୍ଞା ଆଜ୍ଞା ମ୍ୟାଡାମ କଥା ହେଇକି ଭଲ ଲାଗିଲା ଧନ୍ୟବାଦ ମ୍ୟାଡାମ୍।